ବନ୍ଧୁ ହେଲ୍ପ।
ଜୟ ଜଗନ୍ନାଥ। କଣ କରୁଛନ୍ତି?
ଇଏ ବସ
ଆଜ୍ଞା।
ଆଜ୍ଞା, ବନ୍ଧୁ, ଆପଣଙ୍କର କଣ ସେପଟୁ ଟିକେ କଣ ପାଟି ଶୁଭୁଛି?
ହ୍ୟାଲୋ।
ବନ୍ଧୁ, ଏପଟେ ଟିକେ କଥା ହେବେ। ସେପଟେ କଣ ପାଟି ଶୁଭୁଛି?
ହଁ, କୁହନ୍ତୁ। ବାପା-ଆ ଟିକେ ଡାକୁଥିଲେ, ତ। ହଁ। ବାପା ତମେ ଆସ। ମୁଁ ଦେଖିଦେବି ଟିକେ ରୁହ। ହ୍ୟାଲୋ।
ବନ୍ଧୁ, ଟିକେ ଏପଟେ ଟିକେ ସମୟ ଦି-ଦେଲେ ଭଲ ହବ, ଆପଣଙ୍କର ସମୟ କୁହନ୍ତୁ, କଅଁ କରୁଥିଲେ ଏବେ?
ଏଇ, ଏବେ ପାଠ ପଢୁଥିଲି। ଏବେ ବର୍ତ୍ତମାନ ଆସିକି ବାହାରେ ଟିକେ ବୁଲୁଛି।
ଆଚ୍ଛା। ପାଠ କେତେବେଳୁ ପଢିଲେଣି?
ସାଢେ ଛଅଟାରେ ପଢୁଥିଲି। କ୍ଲାସରେ ଡକାଯାଇଥିବା ପାଠ, ଜୁ ଆଉ ଥରେ ପଢୁଥିଲି।
ଆଉସବୁ ଭଲ, ଭଲ ପାଠ ପଢନ୍ତୁ।
ଆଉ, ଆପଣଙ୍କର-ଆପଣ ମଧ୍ୟାହ୍ନରେ କଣ ଖାଇଥିଲେ?
ହ୍ୟାଲୋ।
ମଧ୍ୟାହ୍ନରେ, ଆପଣ କଣ ଭୋଜନ କରିଥିଲେ?
ମଧ୍ୟାହ୍ନରେ ଭାତ, ମାଛ ତରକାରୀ ଆଉ କାକୁଡି ସାଲାଡ। ଆପଣ କଣ ଖାଇଥିଲେ?
ଆପଣ ଜାଣିଥିବେ ମୋ ଭାଇଙ୍କର ନିର୍ବନ୍ଧ ଥିଲା।
ଆଜ୍ଞା, ଆଜ୍ଞା, ଜାଣିଛି।
ଯାଇଥିଲୁ। ସେଇଠିିକେ ଖାଇଥିଲୁ, ପ୍ରସାଦ ଖାଇଥିଲୁ। ଆଜି ଟିକେ ମୋ ସାଙ୍ଗର, ମୋର ତା ଗାଡିରେ ପଳେଇଲୁ। ଯାଇଚୁ, ଜାଣିଛନ୍ତି ତ, ବର୍ଷା ଦିନ। କେତେ ଆଜି ବର୍ଷା ହେଇଛି? ଗାଡିରେ ପଳେଇଛୁ ପୁରା ଭି ଭିଜି ଭିଜି ଯାଇଛୁ ମୋ ଭଉଣୀ ଘରକୁ ଟିକେ ପଳେଇଲୁ। ସେଠି ଭିଜି ଭିଜି ଆଇଲୁ, ପୁରା ଓଦା ତ, ଦେହ ଟିକେ ଖରାପ ହେଇଯାଇଛି, ପୁଣି
ବର୍ଷା ପାଗ, ଏଇନା ଟିକେ ଭିଜିଗଲା ମାନେ ଥଣ୍ଡା ରୁ ତଣ୍ଟି ଦରଜ, ଦେହ ଖରାପ ଜର, ଲାଗି ରହିବ।
ହୁଁ। ଆପଣଙ୍କର ଦେହ ଠିକ୍ ଅଛି ତ?
ଆଜ୍ଞା।
ଉଁ, ହୁଁ।
ଆଉ ରାତ୍ରି ଭୋଜନ କଣ ହେଇଛି, ଆପଣଙ୍କ ଘରେ?
ଉଁ-ଉଁ ଜାଣି ନାହିଁ ତ, ମୁଁ! କଣ ହବ ଆଉ? ଆମର ଟିକେ ଉମ୍ ଟିକେ ଡେରିରେ ଖାଆନ୍ତି, ଘରେ ସମସ୍ତେ।
ହୁଁଁ, ଉଁ
ଯ-ଯୌଥ ପରିବାର ତ?
ଆଜ୍ଞା।
ଅଧିକ ଲୋକ ହେଇଯାଉଛନ୍ତି ତ, ଉଁ-ଉ ଖାଇବା କୁ ଟିକେ ସବୁ
ହୁଁ।
ଏ ଖାଇଲା ଅଳୁ ଟିକେ ସମୟ ଲାଗୁଚି, ଆଉ।
ଆଉ କଣ କୁହନ୍ତୁ? ଆଜି ଦିନଟା ଆପଣଙ୍କର କେମିତି କଟିଲା?
ହଁ, ଜାଣିଛନ୍ତି ଆମର ଗୋଟେ ଉଁ-ଅମ୍ ନୂଆ ଅତିଥି ସହିତ ଆମର ଭେଟ ହେଲା। ତ! ଟିକେ ମନ ଭଲ ଲାଗିଲା, ତାଙ୍କ ସହିତ ଟିକେ ମିଶିକି।
ହୁଁ, ଯେତେ ଯାହା ହେଲେ ବି, ନୁଁ ଘରକୁ ଗୋଟେ ନୂଆ ଅତିଥି ଆସିଲେ ମନ ଖୁସି ଲାଗିବ।
ହୁଁ, ଚାହୁଁଛୁ ଟିକେ ଯେମିତି-ଇ ସବୁ-ଉ ଭଲରେ ଭଲରେ ହେଇଯାଏ। ଭଗବାନଙ୍କ ପାଖରେ ପ୍ରାର୍ଥନା ଏଇଆ କରୁଛୁ, ଆଉ। ଆଉ ଆପଣଙ୍କ ଆଡେ କଣ ସବୁ ପର୍ବ ପାଳନ କରନ୍ତି?
ଆମର ଆଡେ ରଜ ଆମ ଝିଅ ପିଲାଙ୍କର ପର୍ବ, ତ-ଅ-ଅ-ଆପଣ ଜାଣିଚନ୍ତି, କୁମାର ପୂର୍ଣ୍ଣିମା। ଆଉ ମୁଁ ପ୍ରଥମାଷ୍ଟମୀ ତ, ସେଟା ସମସ୍ତଙ୍କର, ବଡମାନେ
ହୁଁ।
ଭାଲୁକୁଣି ଓଷା, ଯୋଉଟା ଝିଅ ମାନଙ୍କର-ଅଁ ସବୁଠାରୁ ଭଲ ପର୍ବ। ସେ ଅନେଇ ବସିଥାନ୍ତି, ବର୍ଷକରେ ଥରେ କେମିତି ଅ, ମ ଭାଲୁକୁଣି ଓଷା ଆସିବ, ସବୁ ଝିଅ ମାନେ ମିଶିକି, ଜାଣିଥିବେ ତ, ଆଉ ମିଶିକି କେମିତି ପାଳନ କରନ୍ତି। ମଜା ମସ୍
ଆଉ ଆପଣଙ୍କର କୋଉ ଘର, କହିବେ କି?
କଣ କହିଲେ?
ଆପଣଙ୍କର କୋଉ ଘର?
ଆମର ଯୌଥ ପରିବାର ନୁହଁ, ଆମର ଭିନ୍ନ ଭିନ୍ନ।
ହୁଁ, ଆଚ୍ଛା। ତାହେଲେ, ଯୋଉ ଆପଣ ନାଇଁ ଆପଣଙ୍କର ମାନେ କୋଉ ଜାତ୍ ତି ଆପଣଙ୍କର, କୋଉ ଜାତିରେ ଆପଣଙ୍କ? ଗୋପାଳ!
ଆଜ୍ଞା, ଆମ ବଡ ପର୍ବ ହେଲା ଦୋଳ ପୂର୍ଣ୍ଣିମା। ଯୋଉଟା କିି କୃଷ୍ଣଙ୍କର, କୃଷ୍ଣଙ୍କର ପର୍ବ। ଦୋଳ ପୂର୍ଣ୍ଣିମା ହଉଛି କୃଷ୍ଣଙ୍କ୍ ଙ୍କର କୃଷ୍ଣଙ୍କର ମୁଖ୍ୟ ପର୍ବ। ଆମ-ଆମର ମେନ୍, ଆମର ଇଷ୍ଟ ଦେବତା। ବୃନ୍ଦାବତୀ ଠୁ, ବୃନ୍ଦାବତୀ ଆଉ ଆମର ଇଷ୍ଟ ଦେବତା କୃଷ୍ଣଙ୍କୁ ଆମେ ପୂଜା କରିଥାଉଁ ସବୁବେଳେ। ସେଇ ଦୋଳ ପୂର୍ଣ୍ଣିମାରେ କୃଷ୍ଣଙ୍କୁ ପୂଜା କରାଯାଏ। ଯଉ ଦିନ କିି ହୋଲି କୃଷ୍ଣ ରାଧାକୃଷ୍ଣଙ୍କର ହୋଲି ଖେଳନ୍ତି ତାଙ୍କର ସେଇଠି ଆମ ଗାଁ ରେ ମଧ୍ୟ ହୋଲି ଆଉ ଦୋଳ ପୂର୍ଣ୍ଣିମା ଧୁମଧାମ ରେ ଉତ୍ସବ କରାଯାଏ ପାଞ୍ଚ ଦିନ ଧରି କଳସୀ ବସାଯାଏ ଘରେ। ଆଉ ପାଞ୍ଚ ଦିନ ପରେ ଭଲ ଭାବରେ ଭସାଣି କରାଯାଏ କଳସୀ ଵୁଡାଏ ମଜାମସ୍ତି ହୁଏ ଆଉ। ହଁ ଦୁଃଖ ଲାଗୁଥିବ ପୁଣି ପାଞ୍ଚ ଦିନ୍ ଧରି ପୁଣି ବିଦାୟ ଦେବାକୁ ପଡିବ ପୁଣି ଆର ବର୍ଷକୁ ଅପେକ୍ଷା କରିବାକୁ ପଡିବ।
ଆଜ୍ଞା।
ତ ଆପଣଙ୍କର କଣ କି ପର୍ବ?
ଆମର ତ ଖଣ୍ଡାୟତ ଖଣ୍ଡାୟତ ମାନଙ୍କର ଜାଣିଥିବେ ଉମ୍ ଦଶହରା ଦୂର ଦୁର୍ଗା ପୂଜା ଆମର ଖଣ୍ଡା ପୂଜା ହୁଏ ଆମର ଗାଁ ରେ ଖଣ୍ଡା ପୂଜା ଆ ଖଣ୍ଡା ରଖାଯାଏ ବଡ ବଡ ଖଣ୍ଡା ରଖି କି ପୂଜା କରାଯାଏ। ଉଁ ଦଶ ଦିନି ତାକୁ ପାଳନ କରାଯାଏ। ଉଁ ନବମୀରୁ ଆମର ଆରମ୍ଭ ହୋଇଛି ତ ଉଁ ଦଶହରା ଦିନ ଜାଣିଥିବେ ରାବଣ ପୋଡି ତ ହୁଏ ରାବଣ କିପରି ରାବଣ ପୁଅ ରାବଣ କିପରି ଜ ଜଳା ଯାଆନ୍ତି ରାବଣଙ୍କୁ କେମିତି ଜଳାନ୍ତି। ସେଇଟା ଜାଣିଥିବେ ଦେ ଦେଖିଛନ୍ତି ଆପଣଙ୍କ ଘର ଆଡେ ଅଛି। ହୁଁ ସେଇପରି ଆମର ନୂଆ ପୋଷାକ କରନ୍ତି ପିଠା ହୁଏ। ତ ଯୋଉମାନେ ଉ ଉ ଅଷ୍ଟମୀ ଦିନ ଅଁ ଦଶହରାର ଅଷ୍ଟମୀ ଦିନ ଯଉ ଦିନ ଯଉଁମାନେ ବି ଚାହିଁବେ ସେମାନେ ଓଷା କରିପାରିବେ। ତ ମନ୍ଦିରରେ ଯାଇଁକି ମାଙ୍କ ପାଖରେ ପୂଜା ରଖିବେ ପୂଜା ରଖିକି ମୋ ମା କରନ୍ତି।
ହୁଁ ଏତେ ଯା କୁହନ୍ତୁ ଗୋଟେ ଉଁ ନିଜର ଗୋଟେ ପର୍ବ ହେଲେ ଏତେ ଖୁସି ଲାଗେ।
ଉଁ ବହୁତ। ଖୁସି ଲାଗେ। ହଁ ଆପଣଙ୍କର ତ ରଜ ପର୍ବ ଅଛି ମୁଁ ଜାଣି ଥିବେ ଆମର କେତେ ଉମ୍ ଭଲରେ ଆମର ଓଡିଆ ମାନଙ୍କର ରଜ ପ ର୍ବ ସବୁ ପର୍ବ ଆମକୁ ଭଲ ଲାଗେ।
ଏଇଥିପାଇଁ ତ ଆମେ ଓଡିଆ ବୋଲି ଗର୍ବ ଅନୁଭବ କରୁ ବାର ମାସରେ ତେରଟି ପର୍ବ ପାଳନ କରି ବହୁତ ଖୁସି ଅନୁଭ ହୁଏ ଯାହା ହଉ ଆମେ ଗୋଟେ ଓଡିଆ।
ଆଜ୍ଞା।
ଆଉ କଣ ଏବେ ବର୍ଷା ଦିନ ଚାଲିଛି କଣ ଆଉ ତାଙ୍କ ବା ବାଡିରେ ପନିପରିବା କଣ ସବୁ ଲାଗିଛି?
ଆମର କଁ ଅଛି ବାଇଗଣ ଗଛ ଲାଗିଛି। କଞ୍ଚା ଲଙ୍କା ଲାଗିଛି ତ ଟମାଟର ଟମାଟର ଲାଗିଥିଲା ସରିଗଲାଣି। ଆଉ ଏବେ ଜାଣିଛନ୍ତି ବର୍ଷା ଦିନ ମାନେ ଫୁଲ ଭର୍ପୁର ହଉଥିବ ଆଉ ପନିପରିବା ଉପରେ
ଚାରିଆଡେ ଗଛ ଲତା ସବୁ ସବୁଜ ଦେଖାଯିବା ସହିତ ଫଳ ଫୁ ଫୁଲରେ ଗଛର ତ ସବୁ ପରିପୂର୍ଣ୍ଣ। ବର୍ଷ ଦିନଟା ଯେତେ ଯାହା କୁହନ୍ତୁ ସବୁ ଦିନ ଠାରୁ ଅଲଗା ଟିକେ।
ଅଲଗା ଆଉ ଯେତିକି ସବୁ ସବୁଦିନ ଭଲ ସବୁର ଜିନିଷର ଭଲ ଅଛି ଖରାପ ଅଛି ତ ଆମେ ସବୁଆଡକୁ ଖୋଲି ଖୋଜିଲେ ଭଲ ଖୋଜିଲେ ପାଇବାନି କି ଖରାପ ଖୋଜିବେ ପାଇ ଅମ୍ ସେଇପରି ଆଉ ବର୍ଷା ଦିନ ଯେମ୍ତି ଆମେ ଆପଣ କହିଲେ କି ସବୁଆଡେ ସବୁଜ ସବୁଜ ଦେଖାଯାଏ ଭଲ ଲାଗେ। ସେମିତି ସବୁଆଡେ ପାଣି ଜମିବ ପାଣି ଜମିକି ଆମର ସେଠୁ ମଶା ଅ ସୃଷ୍ଟି ହବ ମଶା ସୃଷ୍ଟି ହେଇକି ଆମ ଘରେ ପଶିବ ଘରେ ପଶିକି ଆମକୁ କାମୁଡିବ ସେଥିରେ ଆମର ମ୍ୟାଲେରିଆ ଡେ ଙ୍ଗୁ କେତେ କଣ କେତେ ପ୍ରକାର ବିଭିନ୍ନ ପ୍ରକାରର ରୋଗ ହବ। ସେଥିରେ ଆମେ ପଡିବା। ପୁଣି ମାଛି ଆମ ଖାଦ୍ୟରେ ବସିବ ଆମେ ସେ ଖାଦ୍ୟକୁ ଖାଇବା। ବର୍ଷା ଋତୁ ସରିଲା ପରେ ଯେମିତି ଆମକୁ ଆମର ଝାଡ଼ା ବାନ୍ତି ହଇଯା ଏସବୁ ଆରମ୍ଭ ହୋଇଯିବ।
ହୁଁ ଯେତେ ଯାହା ହେଲେ ବି ଆମର ସବୁ ଋତୁ ସବୁ ମାସକୁ ନେଇ ଖାପ ଖୁଆଇ ଚଳିବା ଦର
ଚଳେଇଦବା। ଏମତି କିି ଖରା ଦିନରେ ଆମେ ସବୁ ଯେମିତିକି ଥଣ୍ଡା ପା ପାଣି ପିଇଦବା। କି କଣ ଥଣ୍ଡା ଜିନିଷ ସବୁ ଖାଇଦେବା ତ ଅଧିକ ଗାଧେଇ ପଡ଼ିବା।
ଏଇଥର ତ ଏଇଥର ତ ଜାଣିଥିବେ ଖରାର ତାପମାତ୍ରା କେତେ ଜୋରରେ ଥିଲା ଯା ଯୋଉଠୁ ବଞ୍ଚିବା ପାଇଁ ସବୁଆଡେ ଆଁ ଖବରରେ ଖବର ବା ବ୍ୟାପି ଯାଇଥିଲା କି ଦିନ ସାରା ଦହି ଆଉ କାକୁଡି ତରଭୁଜ ଏମିତି ସବୁ ଅ ଜଳ ଯୁକ୍ତ ଖାଦ୍ୟ ଖାଇଲେ କେମିତି ଦେହ ଭଲ ରହିବ।
ହୁଁ ତ ତାକୁ ତାକୁ ଖାଇକି ତ ଆମକୁ ବ ଖରା ସରୁ ସରୁ ବର୍ଷା ଆସିଗଲେ ଆମର ସେ ସେଥିରେ ଆମର ଥଣ୍ଡା ଜର ସେଗୁଡା ସବୁ ହେଇଯିବ। ତ ଆମକୁ ସବୁ ଜିନିଷକୁ ମାନେ ଟିକେ ଭଲ ଭାବରେ ସବୁଆଡୁ ଅନେଇକି ଆମକୁ ଚଳିବାକୁ ପଡିବ। ଆଉ ବନ୍ଧୁ ଆପଣ ଆମର ଜଣେ ସାଙ୍ଗଙ୍କର ବିଭାଘର ଥିଲା ତାଙ୍କ ଭଉଣୀଙ୍କର। ଆପଣଙ୍କୁ ନିମନ୍ତ
ହଁ ହଁ ନିମନ୍ତ୍ରଣ କରିଥିଲେ ଅ ପହରଦିନ ଗ୍ ଫୋନ କରିଥିଲେ ପୁଣି ଆଜି ସନ୍ଧ୍ୟାବେଳେ ଆଉ କିଛି ସମୟ ପୂର୍ବରୁ ଫୋନ କରିଥିଲେ କହିଲେ କି ଆସିବ କି ନାଇଁ ହୁଁ।
ଆପଣ ଜାଣିଛନ୍ତି ତ ମୋର ଭାଇଙ୍କର ନିର୍ବନ୍ଧ ଥିଲା ମୁଁ କେମିତି ଆଉ ଯାଇପାରିବି ତାଙ୍କୁ ମୋର ଦୁଃଖଟା ଜଣେଇଲି। ସିଏ ତଥାପି କହିଛନ୍ତି ମନ ଗାଦୁଃଖ କରେ ମୁଁ ଆଉ କଣ କରିପାରିବି।
ହୁଁ ମତେ ବି ଫୋନ କରିଥିଲେ ନାଇଁ ନାଇଁ ଫୋନ କରିଥିଲେ ମୁଁ କହିଲି କି ସେ ବାପାଙ୍କୁ କହିଛି ବଡବାପାଙ୍କୁ କହିଛି ବଡବାପା କୁଆଡେ଼ କାମରେ ଯାଇଛନ୍ତି ଏପର୍ଯ୍ୟନ୍ତ ଆସିନାହାନ୍ତି। ହ ସେ କହିଥିଲେ କି ସାଢେ ଆଠାଟା ଭିତରେ ଆସିଲେ ମିଶିକି
ଯଦି ପୁଅ ପିଲା ହେଇଥାନ୍ତେ ତ ଆମେ ଯେମିତି ନାହିଁ ସେମିତି ପଳେଇଥାନ୍ତେ। ଝିଅ ପିଲା କରିବା ଯାଇ ହେବନି।
ସିଏ ବି ସେ ସା ସାଙ୍ଗଟେ ଏତେ ଭଲ ଯେ ସେ କହିଥିଲେ କି ଯଦି ଘରେ କେହି ନଥିବେ ତାହେଲେ ମୁଁ ନିଜେ ଯାଇକି ତୁମକୁ ନେଇ ଆସିବି ବୋଲି କିନ୍ତୁ ଆପଣ ତ ଜାଣିଥିବେ ଝିଅ ପିଲା ଯେହେତୁ ଘରେ କଣ ଛାଡିବେ।
ଛାଡିବେନି ଘର ଲୋକଙ୍କର ଇଚ୍ଛା କି ସବୁଆଡେ ଛାଡିଆକୁ ଆଜିକା ଦୁନିଆ ଯେମିତି ହେଲାଣି ନୃଶଂସ ମଣିଷ ତ ଝିଅ ପିଲାଙ୍କୁ ଛାଡ଼ିବା ପାଇଁ ଘର ଲୋକ ରାଜି ହୋଉନାହାନ୍ତି।
ଗୋଟେ ଝିଅଟି ଏବେ ଆଜିକାଲି ଦୁନିଆରେ କୋଉ କୌଣସି ଜାଗାରେ ବି ସୁରକ୍ଷିତ ନାହିଁ।
ଠିକ୍ କହିଲେ କଣ କରିଆ। ଆଜିର ଦୁନିଆ ସମାଜ ତ ସେଇୟା ହେଇଗଲାଣି ଏଇ ଲୋକମାନଙ୍କର ଉଁ ନି
ଉଁ ନବେ ପ୍ରତିଶତ। ଅ ରାବଣ ପରି ଲୋକ ଥିଲେ ଦଶ ପ୍ରତିଶତ ରାମ ପରି ବାହାରିବେ।
ଠିକ୍ କହିଲେ ଆପଣ ଆଉ ବନ୍ ଧୁ ଆପଣଙ୍କ ସାଙ୍ଗରେ ବାର୍ତ୍ତାଳାପ କରିକି ମତେ ବହୁତ ଆନନ୍ଦ ମିଳିଲା ଭଲ ଲାଗିଲା। ତ ମତେ ଟିକେ ଏବେ ଘରୁ ଡାକୁଛନ୍ତି ମୁଁ ଟିକେ କଥା ହେଇ ଆସେ। ପୁଣି ସମୟ ମିଳିଲେ ଆମେ ପୁଣି ବାର୍ତ୍ତାଳାପ କରିବା ଆଉ।
ନିଶ୍ଚଏଁ।
ଆଜ୍ଞା ବନ୍ଧୁ ରହିଲି ଜୟ ଜଗନ୍ନାଥ।